ହୁଁ ହୁଁ। କଣ କରୁଥୁଲ?
ଏଇ ବଜାର ଟିକେ ଆସଚି ଆଉ।
ବୁଲି ଯାଇଚ?
ବୁଲିନି ବା। ଡାଲି, ଚାଉଳ, ଆଉ ସଉଦା ପତ୍ର, ପନିପରି ରିବା ସବୁ ନେଇକି ଯିବାକୁ ପଡିବ ଆଉ।
ଆଜି କଣ ଭୋଜି କି?
ନା ଭୋଜିି କାଇଁ ହବ ବା, ଭୋଜି କି ଭୋଜି? ଭୋଜି ଫୋଜି କିଛି ନାହିଁ। ଆସିଥିଲି ଘରର ହଁ ଆଉ ସଉଦା ଆଉ ଖାଇବା ପିଇବା ପାଇଁ ଦରକାର ତ। ହଁ ଆଉ ସେଥିପାଇଁ ନବାକୁ ଆସିଥିଲି ଆଉ।
କଣ ସବୁ ନେଲ?
ଜାଇ କିଲେ
ହୁଁ।
ଚାଉଳ ଦି କିଲ, ଆଳୁ କିଲେ ଆଉ ଓ ଉମ୍ ପିଆଜ ଅଧ କିିଲେ
ହୁଁ।
ଆଉ ବୁଟ ଯାଇ କିଲେ।
ଆଚ୍ଛା।
ଆଉ ମଟର-ଦି କିଲ।
ଆ ହା-ଆଛା।
ଆଉ ତମେ ବଜାରରୁୁ କଣ ଆଇଁଲନି?
ଆଁ ମୁ-କଣ କରିବି ମୋରତ ମୁଁ ଖାଇଥିଲି ସକାଳୁ ମୁଢି, ମିକ୍ସର୍। ଆଉ ଚୁଡ଼ା ଖାଇଥିଲି ସକାଳୁ ସକାଳୁ। ଆଉ କାମ ଚାଲିଛି? ଆଉ ରୋଷେଇ ହେଲେ ଖିଆହବ ନହେଲେ, ବାହାରେ ଖିଆହବ ଘରକୁ ଯିବାର ଅଛି।
ଘରକୁ ଆଜି ପଳେଇବ ନୁଁଅ, ପୁଣି କେବେ ଆସିବ? ପୁଣି କେବେ ଆସିବ?
ହୁଁ ଦିନେ, ଦୁଇ ଦିନ ରହିକି ଆସିବା ଆଉ।
ଅଁ ହଁ ଆଉ, ଆଜି ମନ୍ଦିର ଯାଇଥିଲ?
ନା-ନା ମନ୍ଦିର ଯାଇନି ଏଇ ଗାଧେଇ ଫାଧେଇକି ଏବେ କାମରେ ଥିଲି ତ। ସାରିକି ଯିବା ଭାବୁଚି ଆଉ।
ଆଜି ସଖାଳ ଡ୍ୟୁଟି କରିଦେଇଚ, ନାଁ?
ହୁଁ-ଉଁ।
ଅଁ ହଁ ଆଉ?
ତମେ ଯେ ଯାଇଚୁ ତମେ ଯାଇଥିଲ କି ମନ୍ଦିର?
ନାଁ ଯାଏନି।
ଅ ହଁ। ଏହେଁ ଦେହ ଥଣ୍ଡା ଟିକେ ଲାଗୁଚି ତ ଥଣ୍ଡା ପାଗ ଟିକେ ଖରାପ ଅଛି-ଇ ବର୍ଷା ହେଇପାରେ ଭାବୁଚି କେମିତି କଁ ଯିବୁ ନଏଲେ ରେନ୍କୋଟ ଲଗେଇକି ଯିବାକୁ ପଡିବ।
ହଁ ଆଜି ବଜାର ଆସିଲା ବେଳେ ବୋହୁତ୍ ଜୋରେ
ବର୍ଷା ହୋଉଥୁଲା। ହାଲୋ।
ହଁ ଗାଡ଼ି ଉଡେଇକି ପଳିଆଇଚି।
ବର୍ଷା ହୋଉଥିଲା କି?
କଣ୍ଡେ।
ବର୍ଷା ହଉଥିଲା ଆଇଲାଳେ?
ହଁ ପକଉଥିଲା ଝିପିରି-ଝିପିରି ହଉଥିଲା। ଆସିକି ପହଞ୍ଚିଲି ଆଉ-ଉ ସାର ହେଟି କାମ କରୁଚନ୍ତି। ଆଉ ମୁଁ ଟିଏ ବାହାରୁକୁ ଆସିଚି ଆଉ-ଉଁ। କାମ କର୍ଚନ୍ତି ମାନେ ନେଇ ଛାଡି ଆଇଲି ଆଉ ଆଉ-ଉ କାମ ଟା ଦେଖିଦବ ଟିକେ ଦେଖେ ପେ
ହଁ ହଁ ତମ କାମ ମୁଁ କମ୍ପ୍ଲିଟ୍ କରିଦେଚି।
ତମର ଏଇବଳି
ହଁ ତ ମୁ ଟିକେ
ମୋତ ସିଏ ଅନୁଭବ କରିଅଛି।
ଆଚ୍ଛା ହେ ହେ ହେ
ଭଗବାନ ତୁମର ମଙ୍ଗଳ କରନ୍ତି।
ଆଚ୍ଛା। ଆ ତମେ ଯଦି ମୋ କାମ ଏମିତି ଟିକେ କରିଦିଅନ୍ତ ମୁଁ କେତେ ଅତ୍ୟନ୍ତ ମୁ ଅତ୍ୟତ ଆନନ୍ଦିତ ହୁଅ
ମୁଁ ସାହାଯ୍ୟ କରିଆକୁ ସବୁଅଳେ ଏଁ-ଆଗ୍ରହ କରୁଛି, କିନ୍ତୁ-ଉ କଁ କରିଆ ବେଳେ ବେଳେ ଏମିତି ସିଚୁଏସନ୍ ଏମିତି ପରିସ୍ଥିତି ହେଇଯାଉଚି କରିପାରୁନି।
ପରିସ୍ଥିତି ତମୁକୁ ମୁଁ ମେଣ୍ଟେନ କର୍ ତମେ ପରିସ୍ଥିତିକି ମେଣ୍ଟେନ କର।
ହଁ ସବୁଆଡୁ ତ କରୁଚି ଚେଷ୍ଟା କରୁଚୁ ସବୁ କାମକୁ-ଉ ଠିକ୍ ଠାକ୍ କରିଆ ପାଇଁ। ଦେଖାଯାଉ, କଣ ହଉଚି?
ଚେଷ୍ଟା ନୁଅଁ-ଅ କାର୍ଯ୍ୟରେ କରିକି ଦେଖାଅ।
ହଁ କରିଆକୁ ପଡିବ ତ ଆଉ। ନହେଲେ ହବନି। ଆଉ ଆଜି ଯଦି ଯିବ୍ ବ ଘରକୁ-ଉ କେୟାରରେ ଟିକେ ହୁସିିଆରରେ ଯିବ ଡେଙ୍ଗାଡି ଶଗଡ ଦେଖିକି ଯିବ। ଆଉ ଉ ଖାଇକି ଯିବ।
ନାଁ ମୁଁ ଶଗଡ଼ରେ ଯିବିନି, ମୁଁ ଗାଡିରେ ଯିବି।
ଶଗଡ କଥା କହୁନି, ଗାଡିରେ ଯେଦି ଯିବ ଦେଖିକି ଯିବ, ଗାଡି ଶଗଡ ଦେଖିକି ଯିବ ଆଉ ଉମ୍ ବାଟରେ କଁ ଯଦି ଖାଇ ନଥିବ ରୁମରେ ତାହେଲେ ଏ ତମେ ଖାଇ ନବ ବାଟରେ ଜଳିଖିଆ କରିନବ। ଜଳିଖିଆ କରି ରିକି ଯାଇଁକି ଯିବ ଆଉ ଯଦି ହବ ଉମ୍ ଯଦି ତମକୁ ଭଲ ନ ଲାଗୁଚି ଦେହ ପା ତାହେଲେ ଟିକେ ଉମ୍ ନକିଲ ଦବ-ଅ-ଉମ୍ ଓ ଆର ଏସ୍ ଫୁଟି କିମ୍ବା ଯୋଉ ଗ୍ଲୁକୋଜ ପିଇଦବ। ତାପରେ ଯାଇଁକି ଯିବ, ନହେଲେ ଟାଟା ଗ୍ଲୁକୋ ଗୋଟେ ପିଇଦେବ କିଣିକି।
ଆଚ୍ଛା।
ଆଉ ବାଟରେ ଗଲାବେଳେ ସାଙ୍ଗରେ ପାଣି ନବ ଆଉ ଯଦି ହବ ଯଦି ଟିଫିନ ବନେଇଥିବ, ତାହେଲେ ଟିଫିନ ବି ନେଇକି ପଳେଇବ। ବାଟରେ ଖାଇଦବ, ତାହା ବାଟରେ ଗଲା ବେଳେ ପହଞ୍ଚିକି ମତେ କଲ କରିବ। ବାଟରେ ଯଦି କୌଣସି ଘର ପାଇଁ କିଛି ଜିନିଷ ନବାର ଅଛି ତାହେଲେ ନେଇଯିବ।
ଆଚ୍ଛା, ତମକୁ ବି ସାଙ୍ଗରେ ନେଇଯିବି ଭଲ ହେବ ଆଉ।
ମୁଁ ବହୁତ ଖୁସି ଅନୁଭବ କରିବି
ଆଚ୍ଛା।
ଯଦି ମତେ ନେଇଯାଆନ୍ତ, ମୁଁ କେତେ ଖୁସି ହୁଅନ୍ତି ଠିକଣା ନାହିଁ।
ମୁଁ ତମକୁ ନେଇଗଲେ ଆମ ଘରେ ଅଧିକ ଖୁସୀ ହେବେ, ମୋ ଠାରୁ ଅଧିକ ଖୁସୀ ହେବେ ବୋଧେ ମତେ ଲାଗୁଛି।
ହଁ ଆଉ ଟିକେ ବେଷ୍ଟ ଚିକେନ କରିଥିବ ଆଉ ଯଦି ନବ ମତେ ଆଉ।
ଓହୋ। ଆଉ ତମ ପାଇଁ ନେଇଯିବି କି ଚିକେନ ଖାଇବ କି?
ହଁ ଚିକେନ ଖାଇବି ମୁଁ କି କଥା। ଚିକେନ ଖାଇବି ନାଁ ଚିକେନ ଫୁଣି ଖାଇବିନି।
ନେଇଯିବି କି?
ଚିକେନ୍, କଲରବାର୍ଡ?
କଣ ଖାଇବ କହୁନ?
କଲର୍ ବାର୍ଡ।
କଲର୍ ବାର୍ଡ ମାନେ କଣ? ତମେ ଇଏ କହୁଛ ନା ଫ୍ରେସ୍ କହୁଛ ନା କରି କହୁଛ?
ପରି ନୁହଁ ତାକୁ ନେଇ କଞ୍ଚା ନେଇକି ଆସିବ ମୁଁ ତାକୁ ରାନ୍ଧିକି ଖାଇବି।
ହଁ ସେଇ ଜିନିଷଟା ତ କରିବା ପାଇଁ ଟାଇମ୍ ଲାଗିବ।
ମୁଁ ପୋଟ କଲିଜା ମେଞ୍ଚେ ଅଛି ଯାଇ ନେଇ ଆସୁନୁ। ମୁଁ ରାନ୍ଧିକି ଖାଇବି।
ହଁ।
ନା ତମେ ପଳେଇ ଆସ, ତମେ ପଳେଇ ଆସ, ବାଟରେ ଯଦି କୌଣସି ଜାଗାରେ ସେ ପୋଟ କଲିଜା ଥିବ କି କଲରୱାର୍ଡ ଥିବ ମୋ ପାଇଁ ଅ ବେଶୀ ନୁହଁ ଅଧ କିଲୋ ବରଞ୍ଜ ହଉ ନେଇକି ଆସି
ଅଧ କିଲେ ହବନି ତାକୁ ଅଧିକା ମନ ପଡିବ।
ଚା ଆଉ କିଏ ନଉନଥିବ ତାହେଲେ ମଧା ମୋର ଦାଦା ତାଙ୍କର ନେଇଯିବେ ଆଉ। କଣ କହୁଛ?
ଆଚ୍ଛା ଆଚ୍ଛା।
ସୁବିଧା ହେଲେ ଆଣ ନହେଲେ ନାଇଁ ଏମିତି କିଛି ଅର୍ଜେଣ୍ଟ ନାଇଁ ମୁ ଏ ବେ ଏବେ ଦେହବା ଖରାପ ରହୁଚିଟି ଆଉ ପୁଣି ଖାଇଲେ କଣ କୁଆଡ଼େ ହବ ଡରବି ଲାଗୁଛି। ସେଥିପାଇଁ ଏତେ ଦେହ ଦେଇକି କହୁନି ଯେତିକି ପାରିବ ଆଣିବ ନହେଲେ ନାହିଁ। ଟା କିଛି ଏତେ ଇଏ ନାହିଁ।
ଖା ଖାଇବ ଯଦି କନଫର୍ମ କହିବ ମୁଁ ସେଇ ହିସାବରେ କରିବି ଦେହପାକୁ ଦେଖିକି। ନହେଲେ ପରେ ଖାଇଲେ ଯଦି ଠିକ୍ ହେବ ଦେଖିବ କାରଣ ଖାଇଦଉଥିବ ଦେହପା ବେଶୀ ଖରାପ ହେଇଯିବ, ବୁଝିପାରୁଛ?
ଉଁ ତମେ ଆସିବଜି କେତେଟାରେ ପହଞ୍ଚ
ମତେ ଲାଗିବ ଏଠୁ ବାହାରିବାକୁ ମିନିଅମ ଆଉ ଘଣ୍ଟେ ଦେଢ଼ ଘଣ୍ଟା ପରେ ମୁଁ ହାରିଯିବି। ଘଣ୍ଟେ ଦେଢ଼ ଘଣ୍ଟା ଭିତରେ ବାହାରିଯିବି।
ହଁ।
ହୁଁ।
ଆଛା ଘଣ୍ଟେ ଦେଢ଼ ଘଣ୍ଟା ଭିତରେ ହିଁ ବାହାରି ଆସିବ।
ହଁ ଏରଣ ମୁ ଇଅର କାଉଣ୍ଟ ବୁଟ୍ କରିଦେଇଛି ଆଉ ଆଗ ଆୱାରରେ ଗୋଟେ ବ୍ରେକ୍ ପକେଇଦବା। ବ୍ରେକ ପକେଇଲେ ଆଉ ଦିଟା ଆୱାରର କାଉଣ୍ଟ ବଡ଼ିବ।
ଠିକ୍ ଅଛି କିଛି ଅସୁବିଧା ନାହିଁ।
ଆଉ ମୋ ସିଟ ଟାକୁ ତମେ ମେଣ୍ଟେନ କରିଦବ।
ଏବେଠୁ ତମର ସିପି ବାରଟା ହେଇଚି ଗୋଟେରେ ବୋଧେ ମେଣ୍ଟେନ ହବ।
ହଁ ହଁ ପ୍ରପର ଟାଇମ ଟୁ ଟାଇମ୍।
ହଉ ମୁଁ ଗୋଟେରେ ମେଣ୍ଟେନ କରିଦେବି କିଛି ଅସୁବିଧା ନାହିଁ। କାମ ପୁରା ଛିନେଇଚ ଆଉ କୋଉଠି
ରିବ ଆଉ ମୋର କରେକ୍ସନ୍ ହବା ଆଛି ଟାଇମ୍ ଟ କରେକ୍ସନ୍ଟା ହବ ଆଜି।
ମୋ କାମଟା ପୁରା କମ୍ପ୍ଲିଟ ତ?
ହ ହଁ ହଁ ମୋ କାମ ଅଲରେଡ଼ି କମ୍ପ୍ଲିଟ୍ ହେଇଯାଇଛି କିନ୍ତୁ ମେ ବି ଆଉ ଗୋଟେ ଦିଟା କରିବାକୁ ପଡ଼ିବ ମତେ କାରଣ ଏ ଲେସନ୍ ଆଉ ଇଏ ପାଇଁ କରିବାକୁ ପଡ଼ିବ। ଦିଟା କି ତିନିଟା ମତେ ମିନିମମ୍ କରିବାକୁ ପଡ଼ିବ।
କରିବାକୁ ପଡ଼ିବ ମତେ ଉଁ
କରିନବା ଆଉ ଗୋଟେ ଉଠେଇକି
ଆଚ୍ଛା ମୁଁ ଯାଇଙ୍କି ଏଇଟା ଯୋଉ କମ୍ପ୍ଲିଟ ହେଇ ଯାଇକି ସବମିଟ୍ କରିପାରିବି?
ହଁ ମୁଁ ଗୋଟେ ଉ ରଖିଛି ସେଇଟାକୁ ସବମିଟି ମାରିଦେଲେ ଆଉ ଗୋଟେ ଉଠେଇକି ହୋଲ୍ଡ କରିବ। ସେଇ ଘଣ୍ଟେ ଉଁ ଘଣ୍ଟେରୁ ପୂର୍ବରୁ ଚେ ତିରିଶ ଚାଳିଶ ମିଣ୍ଟି ନବ। ତାକୁ ରଖିଥିବ ମୁଁ ଗଲେ ତାକୁ କରିକି ଦେଖିଆ ନହେନେ।
ସ ସେଇଟା ଭଲ ସୁବିଧା ହୁଅନ୍ତା ଘରକୁ ଯାଇଙ୍କି ଉଠେଇକି ଘଣ୍ଟେ ର ଦବ କାହିଁକିନା ମୁଁ ରଖିଲେ ଯଦି ରି
ନା ଗୋଟେ ଗୋଟେ ଗୋଟେ ୱାନ୍ ଆୱାର ଗୋଟେ ତ ରଖି ହବନି ଗୋଟେ ୱାନ୍ ଆୱାର ରଖିଲେ ମତେ ଟିପିଟି ଯୋଉ ବଢ଼ିକି ଆସୁଛି କପ୍ଲେନ ଆସିବ ମିନିମମ୍ ଗୋଟେ ଦିଟା କରିହ
ଓହୋ ଦେଖିଆ।
ମ୍ୟାନେଜ କରିବା ଆଉ ଗୋଟେ ଦିଟା ନହେଲେ ଆଉ ତମେ ଯଦି ନ କରିପାରିବ ଆଉ।
ହ ତା ହବ କରିବ ଆଉ କିଛି ଆସୁ
ମୁଁ ଗୋଟେ ଅଲରେଡ଼ି ତିରିଶ ମିନିଟ୍ କି ଚାଳିଶ ମିଣ୍ଟି ହେଇଗଲାଣି ମୁଁ ଅଟକେଇକି ରଖିଛି ଦେ ଏବେ ଦେଖିବି ସେଇଟାକୁ ସବମିଟ କରିଦଲା ପରେ ଆଉ ଗୋଟେ ଉଠେଇଦେବି ସେଇଟା କଣ୍ଟିନ୍ୟିୁ ରହିବ ଏବେ
କେତେଟା ପର୍ଯ୍ୟନ୍ତ।
ହୁଁ କେତେଟା ପର୍ଯ୍ୟନ୍ତ ମୁଁ ତ ରହିପାରିବିନି ମୁଁ ତିନି ଘଣ୍ଟା ରହିବିନି ତ ସେଇଟାକୁ ଭାବୁଛି କରିଦେବି ଚାଳିଶ ମିନିଟ୍ ତିରିଶ ଚାଳିଶ ମିନିଟ୍ ନେଇକି ତାକୁ ତମେ ସବ୍ ମିଟ୍ ମାରି
ହଉ ଠିକ ଅଛି ଆଉ ସେଟା ସବ୍-ମିଟ୍ ମାରିଦବ ଆଉ ହେଲା
ହୁଁ ନହେଲେ ଡାଟା ରଖିଥିବ ମୁଁ ଘରକୁ ଗଲେ ନହେଲେ ପୋ କରିଆ
ହୁଁ ହଉ ହଉ ମୁଁ ଘରକୁ ହଁ ତମେ ବାହାର ମୁଁ ଘରେ ପହଞ୍ଚିକି ତମକୁ କଲ୍ କରିବି ଠିକ ଅଛି
ଠିକ୍ ଅ ଠିକ ଅଛି